କଣକରୁଚୁ ସାଙ୍ଗ?
ଏଇ ବସିଛି ଆଉ କଣ କରିବି।
ଓହୋ ଖାଇସାରିଲୁଣି? ମୁଁ ଏ ବୁଲୁଚି। ଟିକେ ରାସ୍ତାରେ ମୁଁ କିି କଣ ସାଙ୍ଗ କରିୁଛି ଟିକେ ଫୋନ କରିଦେବା।
ନା ରାତ୍ରି ଭୋଜନ କରିନି ରାତ୍ରି ଭୋଜନ ଆଉ ଟିକେ ପରେ କରିବି।
ଓହୋ ଆଜି କଣ ରାତିରେ ଭୋଜନ ହଉଛି ତମର?
ରାତିରେ ଆମର ହଉଛି ଟିକେ ପରଟା ଆଉ ଆଳୁ ପିଆଜ ଭଜା।
ଓହୋ କିଏ ତୁ ନିଜେ କରୁନ ନା ଘରେ କିଏ
ନାଇଁ ବୋଉ ବୋଉ କରିଦଉଛି ଖାଇବି ଆଉ।
ଓହୋ ତତେ ସବୁଠାରୁ ଖାଇବାକୁ କଣ ଭଲ ଲାଗେ ରାତିରେ?
ମତେ ରାତିରେ ବେଶୀ ହାଲକା ଖାଇବାକୁ ଭଲ ଲାଗେ। କାରଣ ମତେ ଭଲ ଲାଗନି ବେଶୀ କିଛି ଉ ଖାଇବା ପାଇଁ। ହାଲକା ଏଇ ରୁଟି ହେଲା ପରଟା ହେଲା ଏଇ ପାଞ୍ଚ ଟିକେ ଖଣ୍ଡେ ଦି ଖଣ୍ଡ ଖାଇଦିଏ।
ହଁ ରାତିରେ ହାଲକା ଜିନିଷ ଖାଇବାକୁ ପଡିବ ଆଉ ପୁରୀ ପରଟା ଖାଇବନି ତେଲ ଜାତୀୟ ଜିନିଷ ଯେତେ ଖ କମ୍ ଖାଦ୍ୟ
ନାଇଁ ମୁଁ ମୁଁ ଜାଣିଛି ଆମର ବହୁତ କମ ତେଲ ପ
ହୁଁ ହୁଁ ଯେତେ ସ୍ୱାସ୍ଥ୍ୟ କୁ ଜ ନବ ସେତେ ଦେହ ପାଇଁ ଭଲ। କାନା ଆଜିିକାଲି ଦେଖୁନା କେମିତି କଣ ହଉଛି ସବୁ ରୋଗ ପ୍ରୟୋଗ ଆଉ ଆ ଗୋଟେ କଥା ନ ତମେ ନଜର ରଖିଥିବ ଗୋଟେ କଥା ଆଗ କାଳ ଯୋଉମାନୋନ ସବୁ ଥିଲା ଆମ ଜେଜେମାଆ ଜେଜେବାପା ମାନେ ସେମାନେ ବହୁତ ଦିନ ବଞ୍ଚିଲେ ବହୁତ ବି ଷ୍ଟ୍ରଙ୍ଗ୍ ଭାବରେ ଥିଲେ। କାରଣ କଣ ପାଇଁ? ସେମାନେ ନିଜ ହାତ ତିଆରି ଜିନିଷ କରନ୍ତି। ସେମାନେ ଯୋଉ ମାନେ ଘରୋଇ ଜିନିଷ ସବୁ ଉପଚାର କରିବା ଆମେ ହ ବାହାର ଜିନିଷ ବେଶି ଖାଉଛନ୍ତି। ଇଏ କରୁଛନ୍ତି ହୁଁ ସେଇଆ
ଆଉ ମଇଦା ଜାତୀୟ ଜିନିଷ ଖାଇଲେ ଯୋଉଗୁଡା ଦେହ ପ୍ରତି ବହୁତ ଖରାପ। ସେଟା ତ ମୁଁ ବୁଝ ମୁଁ ସେଥିପାଇଁ ବାହହାର ଖାଇବା ବେଶୀ ଖାଏନି। ବହୁତ ହି କମ ଖାଏ ସପ୍ତାହରେ ଥରେ ନହେଲେ ମାସରେ ଥରେ ହିଁ ମୁଁ ଖାଏ।
ହଁ ମତେ ତ ବହୁତ ଏଇନା ଇଚ୍ଛା ହଉଛି ମତେ ଏନା ଇଚ୍ଛା ଆମ ଘରେଇ ଆମ ଜମି ଯେତେବେଳେ ଆମ ଘରେ ପାଖମ କମ୍ ଖାଇବାକୁ ଇଚ୍ଛା ହେଇଛି ଆମ ଘରେ ବିରିୟାନୀ ହେଇଛି। ଭାରି ଖୁସି ହେଇ ମୁଁ ହେଇଛି ବିରିୟାନୀ ହେଇଛି ଖାଇମି ଆଉ। ନାଇ ନା ଭେଜ୍‌ରେ ଭେଜ୍‌ରେ?
ବିରିୟାନୀ ଖାଇବା କଣ ବିରିୟାନୀ ବହୁତା ମସଲା ଥାଏ ଆଉ ରାତିରେ ଏ ମସଲା ଖାଇ
ହଁ ଏଇଟା ତ ସତ କଥା ରାତିରେ ଏତେ ମତେ ଇଚ୍ଛା ହଉଛି ଗୋଟେ କଁ ଦେ ଇଚ୍ଛା ମୋର ଏଇଟା ହଉଛି ଇଚ୍ଛା ମୋ ସେଇଟା ହଉଛି ସେଇଟା ମୋର ଇଚ୍ଛା ହଉଛି।
ହଁ।
ହୁଁ ଆଉ ମୁଁ ଆଉ ମୁଁ କହୁଥିଲି ତୁ ଯୋଉ ବିଲେଇ ରଖିଥିଲୁ ବା ତିନିଟା ନା କଣ? ତୋ ଭଏସ୍ ଟା ଭଲସେ ଶୁଭୁନି ତୋ ଆଭସ୍ ଟା ଭଲସେ କ୍ଲିୟର ଶୁଭୁନି।
ହ୍ୟାଲୋ ହ୍ୟାଲୋ ଶୁବିଲା।
ହୁଁ।
ମୁଁ କହିଲି ଆମର ହଉଛି ଦିଟା ବିଲେଇ।
ହୁଁ ହୁଁ।
ଅଁ କାଳି ଆଉ ଜଣକ ନାଁ ହଉଛି ବହୁତ ବଢ଼ିଆ ଆମର ଛୋଟବେଳୁ ସେଟା ରହିଛି। ରେ ଆଉ ସବୁବେଳେ କ୍ଷୀର ଛଡ଼ା ସେ କିଛି ଖାଇବେନି। କ୍ଷୀର ରୁଟି ଖାଇବେ ଆଉ ଆମିଷ ଜିନିଷ ଖାଇବେ। ଆଉ ସେ ନିରାମିଷ ଜିନିଷ ଖାଏନି। ରୁଟି ଖାଇବେ ଆଉ ନହେଲେ ଖାଲି ରୁଟି ଖାଇ
ଓ ଆଉ ତମେ ସେପଟେ ଆଜି ବର୍ଷା ହେଇଥିଲା ନା ଖରା।
ଆଜି ବହୁତ୍ ଯୋରେ ବର୍ଷା ହେଇଥିଲା ଆଉ ଖରା ତ ଦିନ ସାରା ଖରା କରୁଛି କାଁଉଳିଆ କରୁଛି ଖରା କରୁ ଏତେ ଗରମ ହଉଛି କଣ କହିବି ଚାରିଟା ବେଳ ବହୁତ୍
ବର୍ଷା ହେଲା ଯେ ହେଲେ ବର୍ଷା ହେଇକି ବି ବର୍ଷା ହେଇପାରିଲାନି ବର୍ଷା ହେଇଛି କିନ୍ତୁ ହେଇକି ବି ହେଇ ପାରିଲାନି ମାନେ ଅଳ୍ପ ପାଇଁ ଅଳ୍ପ ହେଲା ସାଙ୍ଗେ ସାଙ୍ଗେ ପାଇଁ ବହୁତ ଗରମ ହଉଛି କିନ୍ତୁ ଗରମ ମଧ୍ୟ ସହି ହଉନି।
ହଁ ଏଥର ବହୁତ କମ୍ ବର୍ଷା ଆଗରୁ ବର୍ଷା ବହୁତ୍ କମ୍ ବର୍ଷା ଗରମ
ହଁ ହଁ।
ଶୀତ ଦିନ ହିଁ ବେଷ୍ଟ୍ ଶୀତ ଦିନରେ ସବୁ ମୋର ତ ପସନ୍ଦିଦା ଋତୁ ହଉଛି।
ତତେ ସବୁଠାରୁ କୋଉ ଋତୁ ଭଲ ଲାଗେ?
ଓ ହୋ ତୁ ଭଲସେ କହ ଟିକେ ମାନେ ଭଲସେ ଶୁଭୁନି ରହି ରହିକି ଟିକେ ତୋ କଥାଟା ଶୁଭୁଚି।
ହ୍ୟାଲୋ।
ନା ଶୁଭୁନି ତୋ କଥା ଟା ଭଲସେ।
ବୋଧେ ନେଟୱାର୍କ ଇସୁ ବହୁତ୍।
ହଁ ଏଇଟା ଏବେ ଶୁଭିଲା। ହୁଁ ହଁ ଏବେ ଭଲ ଶୁଭିଲା।
ହଁ ମୁଁ କହିଲି ମତେ ଶୀତ ଋତୁ ବେଶୀ ପସନ୍ଦ। ବର୍ଷା ଋତୁ‌ ଟା ପସନ୍ଦ ଲାଗେନି ମତେ ପାଣି ଆମେ ଗୋଟେ କିଛି କାମ କରିବାକୁ ବି ବାହାରକୁ ଯାଇପାରନ୍ତୁ ହଁ ହଁ ମତେ ସେଥିପାଇଁ ଭଲ ମତେ ଶୀତ ଦିନ ହିଁ ବହୁତ୍ ଭଲ ଲାଗେ।
ହଁ ଶୀତ ଦିନ।
ଆଉ ଆଉ ଆଜି ମଧ୍ୟାହ୍ନ ଭୋଜନ କଣ କର କଣ କରିଥିଲ?
ଆଜି ମଧ୍ୟ ଭାତ ଡ଼ାଲି। ହଉ ଆଜି ଗୋଟେ ଭୋଜି ଯାଇଥିଲି ତ ସେଠି ଖାଇଥିଲି। ଅରୁଆ ଭାତ ଡାଲମା।
ଓହୋ ଏଇ ଏଇ ସମୟରେ କି ଭୋଜି ହଉଛି?
ଏଇ ଯୋଉ ଠାକୁର ବସନ୍ତିନି ନା ନା ହରିବଂଶ। ବାହାଘର ଭୋଜି ରେ ଅରୁଆ ଭାତ ହବନା।
ହଁ ଆଜିକାଲି ପଇସା ଯାହାର ନଥିବେ ଯଦି କରି ହଁ ସେଟା ବି ଠିକ୍ କଥା ଆଉ ତମ ବାହାଘର କେବେ ହଉଛି?
ମୋ ବାହାଘର ଆମ ଦେଖାଦେଖି ଚାଲିଛି ଆଉ। ଖୋଜା ଚାଲିଛି ଖୋଜା ହେନେ ମିଳିଗଲେ ହେଇଯିବ ଆଉ। ଆପଣଙ୍କୁ, ଆସିବ ଆପଣ ନିମନ୍ତ୍ରଣ ହେଲା। ହଁ ହଁ ଏଇ ବର୍ଷ ଯଦି ମିଳିଗଲା। ଏଇ ବର୍ଷ ତ ନିଶ୍ଚିତ ହେଇଯିବ।
ହଁ, ମୋର ବି ଏଇ ବର୍ଷ ବାହାଘର ଖୋଜୁଛନ୍ତି ମୋର।
ହଁ, ଭଲ। ହଁ, ଦେଖିବା ଘର ଆଗେ କାର ହଉଛି? ଚିଓ
ହଁ, ନଭେମ୍ବର ଡିସେମ୍ବର ବେଳକୁ ବୋଧେ ମୋର ହେଇଯାଇଥିବ? ଏବେ-ଏ କା ଦୁନିଆରେ ଗୋଟେ ଭଲ ପିଲା ଦରକାର।
ହୁଁ, କଥା ହେଲା ସେଇଆ। ହଁ, ଆଜିକାଲି ଭଲପିଲା ମିଳିବା ମହାମୁସ୍କିଲ। ସବୁଠୁ ଭଲ ଲଭ! ସବୁଠୁ ଭଲ କଣ, ଜାଣିଥିବୁ, ଚିହ୍ନିଥିବୁ, ସବୁଠୁ ଭଲ। ସେମିତି ଦେଖିକି ଭଲ ପାଇବୁ। ଭଲ୍ ଭଲ୍ ଭଲ-ଅ ଭଲ ଲୋକ ପିଲା ଦେଖି, ଭଲ।
ପିଲା ମିଳିଗଲେ ତ ବହୁତ ବଢ଼ିଆ। ଆଜିକାଲି ବାପା ମା ମାନେ ବି ଚାହୁଁଛନ୍ତି କି ପିଲା ଆମର ପ୍ରେମ ବିବାହ କରୁ।
ହଁ, କାରଣ ମାନେ ସେମାନେ ଜାଣିଥିବେ ନା, ପିଲା ଆଜିକାଲି ଦେଖୁନୁ କେମିତି ହଉଛନ୍ତି। କାହାକୁ କିଏ କୋଉଠି! ଇଏ ହେଲାଣି, ସିଏ ହେଇଗଲାଣି ସେଥିପାଇଁ ଏତେ ଇଏ। ଯେତେ ଯିଏ ଭଲ ଜାଣେ, ଚିହ୍ନା ପରିଚୟ ରହିବ ସେତେ ଭଲ। ହଁ, ସେଇଆ। ଆଜିିକାଲି କାହା କହୁ ଚିହ୍ନି ପାରିବୁନୁ। ପେଟର ଗୋଟେ କଥା ହାତର ଗୋଟେ। ହୁଁ, ହୁଁ କାର ଏଇଖିଣା ଯଉ କେସ ସବୁ ବାହାରୁଛି?
ହଁ, ପରା ମତେ ତ ଭାରି ଡର ଲାଗୁଛି ସେଥିପାଇଁ। ଉଁ ବାହା ନହବୁ ସେମିତି ରହିଯିବ। ଠିକ୍ କିନ୍ତୁ ଏସ୍ ସବୁ ସବୁ ଜିନିଷ ଦେଖିଲା ବେଳକୁ ଡର, ଗୋଟେ ମନ ଭି
ବହୁତ ଡର ହଁ-ଅ। ଆଉ ମୁଁ କହୁଥିଲି, ତମେ ସେପଟେ ଯୋଉ ଚାଷ କରୁଥିଲ ତମ ଯୋଉ ବିଲରେ ସେ ଯାଇ ଏଥର କଣ ନାଇକି ତମର।
ହଁ ଆମର ଚାଷ ହଉଛି। ଆମ ଘରେ ବି ମୁଁ ଚାଷ କରୁଛି।
ତମର ତ ବହୁତ ସାରା ତମର ସବୁ ମୂଲିଆ ଲଗାଅ ନା ବିଲରେ।
ହଁ, ଆମର ଏବେ ଆମର ଧାନ ଏବେ ରୁଆ ହେଲାଣି। ଅଳ ହେଇକି ରୁଆ ହେଲାଣି, ତାପରେ ମୁଁ ବି ଆମ ବାଡିରେ ସବୁ ଲଗେଇଛି। କଲରା, ପୋଟଳ, ଆଉ ଶାଗ ଜାତୀୟ ଜିନିଷ ସ ତୁରଗେଇଛୁ। ହଁ ମତେ ତାଷ କରିବା ବହୁତ ପସନ୍ଦ।
ଶାଗରୁ ମନ ପଇଲା ଶାଗ ଯେତେ ଖାଇବ ଜାଣିଛ ନା, ଦେହ ପାଇଁ ସେତ ତେ ଭଲ ଆଖି ପାଇଁ, ଚୁଟି ପାଇଁ, ବହୁତ ହି ଭଲ। ହୁଁ, ଆଖିକୁ ବି ପଷ୍ଟ ଭାବରେ ଦେଖାଯିବ। ହୁଁ ଯେତେ ଶାଗ
ଗ, ଖଡା ଶାଗ, କୋସଳା ଶାଗ, ସବୁ ମୁଁ ଲଗେଇଛି। କେବେ ଆସିବୁ ଯଦି ଆମ ଘରକୁ ଦେବି। ବି ତମ ପାଇଁ।
ହଁ, ମୁଁ ନିଶ୍ଚିତ ଯିବି। ଆପଣ ମତେ ରଖିଥିବେ ମୋ ପାଇଁ କିଲେ କିଲେ ସବୁଥୁରୁ, ମୁଁ ନେଇକି ଆସିବି।
ହଁ, ମୋର ବି ଏଥର ପରିବା ବହୁତ ହେଇଛି ଆମର ଖାଇ ବିି ସାରିଲୁଣୁ ବହୁତ। ବିକି ଦେବୁ ଭାବୁଛୁ!
ହୁଁ,
ଏମିତି ଗୋଟେ କଣ ଶୁଭୁଛି?
ନାଇଁ ନାଇଁ ଆମେ ସେଠି, ମୁଁ ଗୋଟେ ଆମ କୁକୁର ଗୋଟେ ରଖି ପଶୁକୁ ସେ-ସେ ଯେତି ଭୋକେ ମାନେ ଅଜଣା ବ୍ୟକ୍ତିଙ୍କୁ ଦେଖିଦେଲେ, ସେ ଟିକେ ଡାକେ ଆଉ କି ଭାଇ ଆଇିଲା ମାନେ, ତା ଭାଷାରେ ଆଉ।
ଭଲ ଆଉ, କୁକୁର ବି ରଖିବା ବି ଭଲଯେ। ପଶୁ ପକ୍ଷୀ ମାନଙ୍କୁ ର ରଖିଆ ଭଲ। ସେଥିପାଇଁ ଆମର ବିଲେଇ ଗୋଟେ ରଖିଛୁ। ହଁ ହଁ ବହୁତ ଭଲ।
ବିଲେଇ, ପଶୁ, ପକ୍ଷୀ, ଟିଆ ରଖିବ। ବହୁ ତି ଭଲ। ମାନ ସଦାବେଳେ ଗୋଟେ ଘର ଭିତରେ ଭଲ ଲାଗିବ।
ହଁ ସେଟା ତ ଠିକ କଥା।
ହଁ।
ତାପରେ ସିଏ ଜୀବଜନ୍ତୁ କିଛି ଘରକୁ ଆସିଲେ ବି ସିଏ ତାକୁ ଓ ଆସିବାକୁ ଦେବନି।
ତୋମେ ଯୋଉ ରଜ ଟାଇମ୍ ରେ ଯୋଉ ମୋତେ କହୁନଥୁଲୁ ତାଳ ଦବୁ ବୋଲିକି, ତାଳ ଅଛି ନା ଆଉ ତୋମ ସେପଟେ?
ତାଳ ଏବେ ହେ ଆଉ ନାହିଁ। ତାଳ ଏବେ ପାଚିନି ପାଚିଲା ପରେ ଯାଇକି ଖାଇବ। ତାଳ ଏବେ ପା ପାଚନି, ପାଚିଲେ ମୁଁ ଦେବି ନିଶ୍ଚିନ୍ତ। ତାଳ ପିଠା ଭଲ ଲାଗେ ନା? ତାଳ ପିଠା ଭଲ ଲାଗେ ନା? ତାଳ କାକରା ଭଲ ଲାଗେ?
ମୋତେ ତାଳ କାକରା ଟା ଭଲ ଲାଗେ। ତୋତେ?
ମୋତେ ତାଳ ଏତେ ଖାସ୍ ଲାଗେନି। ଚଳିବ ମୁଁ ଖାଇଦିଏ ଆଉ। ମୋତେ
ତାଳ ଯେ-ଯେତେବେଳେ ତାଳ ର ଏଇ କିଛି ଗୋଟେ ଖାଇବୁ ଗରମ ଗରମ ଖାଇବୁନୁ। ଗରମ ଗରମ ମାନୁ ଖାଇବୁ ମାନେ ପେଟ ଖରାପ। ହେଇଯିବ। ସଦାବେଳେ ଥଣ୍ଡା କରିକି ଖାଇବୁ ଭଲ।
ସେଟା ବି ଠିକ କଥା। ମୁଁ ତ ଏତେ ଖାଏନି ଆମର ତାର ତାଳ ରୁଟି ହୁଏ। ତାଳ ର ପିଠା ହୁଏ। ଆଉ ତ ଭଲ ଲାଗେ। ଏତେ ବି ଖାସ୍ ଲାଗେନି।
ହୁଁ।
ମୋର ମୋତେ ସବୁଠାରୁ ଭଲ ଲାଗେ ଚକୁଳି ପିଠା ମୋର ବହୁତ ପସନ୍ଦ। ଚକୁଳି ପିଠା, ମଟର ତରକାରୀ।
ହୁଁ, ଚକୁଳି ପିଠା ସହିତ ମଟର ତରକାରୀ ବାଃ କି ସ୍ଵାଦ।
ହଁ ବଢିଆ ଆମ ତ ରଜରେ ତିନି ରଜରେ ମୁଁ ବୋଉ ଖାଲି କହିଲି ଚକୁଳି ପିଠା କର। ପୋଡ ପିଠା ବି ହେଇଥିଲା। ମୋତେ ଚକୁଲ ପିଠା କିନ୍ତୁ ବେଶୀ ଭଲ ଲାଗେ।
ହଁ।
ହଁ ଆଉ ତୋମର ସବୁ କି ପିଠା ହେଇଥିଲା ରଜରେ? ତୋମସ
ଆମର ଆମ ରଜରେ ଇଟିଲି ହେଇଥିଲା। ଏଣ୍ଡୁରି ହେଇଥିଲା। ଅଁ, ତାଳ ପିଠା ହେଇ ଥିଲା, ଆଉ କଣ ଆମର ଏତିକି ହେଇଥିଲା। ମାନେ ମୋ ବଡ ମା ଗୋଟେ କରିଥିଲେ। ମୋ ମୋ ବୋଉ ଗୋଟେ କରିଥିଲା। ମୋ ସାନ ମା ଗୋଟେ କୋର ସମସ୍ତେ ଆମର ଆମର ଟୋଟାଲ ପରିବାର ମିଶିଗଲେ ଆମେ ଷାଠିଏ ଜଣ। ଆମେ ପରିବାର ମିଶିଗଲେ ଷାଠିଏ ଜଣ। ଆମର ଖାଲି ତିରିଶ ଟା ଚାଳିଶ ଟା ଛୁଆ। ଆମର ହେଲା ଆମର ଛଅଟା ଖଞ୍ଜା। ଆମର ଆମର ଚାଳ ଘର। ଆମର ଚାଳ ଘର। ପୁରା ଛଅଟା ଖଞ୍ଜା। ଆମେ ରହୁଚୁ।
ବାବାରେ ବଢିଆ
ମୁଁ ସବୁ ଫୁଲ ସକାଳୁ କିଏ ସବୁ ତୋଳିକି ସବୁ ସକାଳୁ ତୋଳେ ଜାଣିଚ ସବୁ ଫୁଲ? ସବୁ ଫୁଲ ମୁଇ ତୋଳେ ସବୁ ସବା ମୁଁ ଠାକୁର ପୂଜା ହୁଏ ଯୋଉ ମୁଁ ଗା-ଗାଧେଇବାକୁ ଯାଏ ଆମର କୁ - ନଈ ଇଏ ଅଛି କଣ କହିଲ ଚୁ କୋ କୂଅ ଅଛି। ଆମେ ସେ କୂଅ କ ତ ମୁଁ ଯାଇକି ସକାଳ ଚାରଟା ରାତିରେ ଉଠିକି ଗାଧାଏ। ଗାଧେଇ ଫଲ ମୁଲ ତୋଳିକି ନିିତ କାମ ସାରିକି ଆସେ। ଆଉ, ତେ ମାନେ ମୋତେ ଟିକେ ଆ, ମାନେ ଠାକୁର ବାକୁର ମୋତେ ଏସବୁ ବହୁତ ଭଲ ଲାଗେ, ଆନନ୍ଦ ଲାଗେ।
ମୁଁ ଜାଣନ ଅ, ଓ ଏମିତି
ଏଇ ଜାଗା ଟା ମୁଁ ଟିକେ ମ ମନ ଆମର କେତେବେଳେ ଟିକେ ଉଁ, ମନ ଆମର କେ ତେବେଳେ ଟିକେ ମିଶେନା ଟିକେ ଅଲଗା ଅଲଗା ହେଇଯାଏ। କିନ୍ତୁ ଆମର ମାନେ ବଡ ଲୋକଙ୍କର ସବୁ ଠିକ୍ ଅଛି। ଆମେ ଛୁଆ ଛୁଆ ଲାଗିଯାଉ କେତେବେଳେ କେମିତି। ଏଇ ଜାକାରା ଏତେ ଜଣ ଛୁଆ ହେନେ ରହିପାରିବେ ନା। ତିରିଶ ଜଣ ତିରିଶ କ ଥାରେ ନାଇଁ ନା କଥାରେ ନା ପାଞ୍ଚ ଆଙ୍ଗୁଳି ସମାନ ନୁହଁ। ଆମେ ଫେର ତିରିଶ ଜଣ ହେଲୁଣୁ। ତିରିଶ ଟା ମୁଣ୍ଡ କିମିତି ସମାନ ହବ? କଥା ହେଲା ଏୟା। ଆଉ ତୋର କଣ ପ୍ଲାନିଂ ଅଛି, ଦୁର୍ଗା ପୂଜା ବେଳକୁ କୁଆଡେ ଯିବୁ? ତା ମା ଦୁର୍ଗାଙ୍କ କତିକି ଯିବୁ, ନା କୁଆଡେ ମାନେ ଫିଷ୍ଟ ମିଷ୍ଟ କରିବାର ଅଛି?
ହଁ ସେଟା ବି ଠିକ କଥା। କିନ୍ତୁ ଏତେ ଜଣ ରହିଚ ମାନିବାକୁ ପଡିବ ଏମିତି ପରିବାର ମୁଁ କୋଉ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
ଭାବିଛିି ଗୋଟେ, ଦୂର ଜାଗାକୁ ଯିବି । କାରଣ ଏ ପାଖରେ ତ ମୁଁ ସବୁବେଳେ ବୁଲୁଛି ଦେଖୁଛି କିନ୍ତୁ କିନ୍ତୁ ମତେ ଏବେ ଇଚ୍ଛା ଯାଇକି ଦୁର୍ଗା ଦେବା ପାଇଁ।
ହଁ ନା ଦୁର୍ଗା ଯାଗ ଦୂର ଜାଗାକୁ ଯିବୁ। ସେତେ ଭଲ ତମ ବଜାର ବି ଭଲ ହୁଏ ନାଇ କି, ହଁ ଚାଲୁନ ଯିବା ସବୁ ଆମେ ସାଙ୍ଗମାନେ ଯେତିକି ରହିଲେ ସବୁ ମିଶା ମିଶି ହେଇକି ଯିବା କୁଆଡ଼େ ଗୋଟେ?
ଅଜା ଘରେ ବି ।
ତମ ବଜାରରେ ପା ମୁଁ କଣ ଶୁଣିଥିଲି, କାଲି ଡ୍ରାମା ହୁଏ ମେଲୋଡି ହୁଏ। ହଁ।
ହଁ ରାହୁ
ଭଲ ଆଉ।
ମୁଁ। ଅଞ୍ଚଳରେ ପ୍ରସିଦ୍ଧ ହଉଛି ରାମ ରାବଣ ପୋଡି, ବହୁତ ବଢିଆ ସେ ହୁଏ। ମତେ ତ ବହୁତ ମ ମଜା ଲାଗେ, ବହୁତ ଭିଡ ହୁଏ, ମୁଁ ତ ଯାଏ ମତେ ବହୁତ ମଜା ଲାଗେ।
ଭଲ ଆଉ। ବହୁତି ଭଲ ରାବଣ ଗୋଟେ ଇଚ୍ଛା କମି ଗଲାଣି। ଯେତେ ରାବଣ ପୋଡି ହେଲେ ହବ ସେତେ ଭଲ।